ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ମୋ ଭଏସ ଶୁଭ ଯାଉଛି ତୋତେ ଭଲସେ?
ହଁ ତମର ଲିଜା ସବୁ ଦେଖଉଛେ।
ହଁ ହଁ ମୋ ମାମା ନମ୍ବରଟେ ତ
ଓହଁ ମାନେ ଏଇଟା ସ୍ପିକର ଅପସନ ନାହିଁ ଏମିତି ହିଁ କଥା ହବ।
ହଁ ହଁ ଦେଖିକି କଲ୍ଟା ଯେମିତି ନ କଟିବ ବୁଝିଲୁ ମୁଁ କଲ୍ ଟାଇମରେ ମୁଁ କଲ୍ କାଟିଦେବି।
ମାନେ ତୁମେ ମନେକର ମୁଁ ହେଲି ତ ସାଙ୍ଗେ ଦଶ ମିନିଟ କଥା ହେଲି କଣ ହବ ମୋର କିଛି ହବନି।
ମୁଁ ପରେ କହିବି ହବ ହବ ମୁଁ ପରେ କହିବି ସେତେବେଳେ। ତ ଏବେ ଉଠାନୁ ସେ କଥା ହେଲା।
ହଉ କଣ କରଛୁ କିଛି ନାଇଁ ପୁ ଆମେ ଆମେ ତ ଆଜି ହଷ୍ଟେଲ ଆଇଚୁ ଆମେ ସବୁ ବହି ସବୁ ଖାଇତେ ପିଇତେ କିଛି ଦଉନାହାନ୍ତି ଭୋକରେ ମରୁଛୁ ଆମେ।
କି କି ଆସଛ ତମେ ସବୁ।
ଏଇ ଶ୍ରଦ୍ଧା ମୁଁ ବି ଆସିଚି ବାରି ଆଉ ଥାର୍ଡ ଇୟର ଦି ତିନି ଜଣ ଆସୁଛନ୍ତି ଆଉ।
ତମେ ସବୁ ଟପର ଛୁଆ ନା ତମେ ସବୁ ଆଗୁଆ ପଢିବ ବୋଲି ପଳେଇ ଆସିଲା ଆଉ।
ହୁଁ ଆଉ ସେଥିପାଇଁତେ କହିଲେ କଲ୍ କରିଦେ।
ହଁ ହଁ ସତରେ କିଛି ପଢାପଢି ସରିନି ତୋର?
ନା ଲୋ ଲିଟ୍ରାଲି କିଛି ନୁହେଁ ପଢେ।
ଅଦୁଲ ଭାଇ ତୋର ତ ସରିବଣି ଯାହାବି ହେଲେ ମୁଁ ତ ଭାବିଛି କାଲିଠୁ ଷ୍ଟାର୍ଟ କରିବି ମାନେ ୟୁନିଟ୍ ୱାନ ଟା ମ୍ୟାଥ। ସେ ପା ମ୍ୟାମ୍ କର।
ଏମିତିତି ଟିକେ ଗୋଟେ କାଁ ଭା ଟିକେ ପଢାପଢି ଯାହା ହେତିକି ଅଛି ନା ସେମେ ଏଇଟା ଏମିତି ଡାଟା ଫା କଟୁଚି।
ଆଁ।
ଡାଟା ମାନେ କେତେ କଣ ସରିବନ ହ୍ୟାଲୋ।
ନା ନା ସରିବନି ଡାଟା ସରିବନି କିଛି। ହ୍ୟାଲୋ ନା ନା ଡାଟା ସରିବନି।
ହଁ।
ଆଉ ଆଜି କଣ ଆଜି ଆଉ କଣ ଖାଇଥିଲୁ?
ଭଦ୍ର ବ୍ୟକ୍ତି ଢଙ୍ଗ କଥାବାର୍ତ୍ତା କରୁଛିୁ ତମର ହଜମ ହଉନି।
ଆରେ ଏଇଥିରେ ଟିକେ ଭଲସେ କଥାହବାକୁ ପଡିବ ତ ତ ସେଥିପାଇଁ ଭଲସେ କଥା ହ ହେଲା।
ଆଚ୍ଛା ଆଉ ଭଲସ କରଥାନ୍ତି ଭଦ୍ର ଢଙ୍କର ନା।
ହଁ ହଁ ଆଉ କଣ ଖାଇଛୁ କଣ ମୁଁ ଏଇ ଛାତ ଉପରେ ବୁଲୁଥିଲି।
ତମେ ଛାତ ଉପରେ ବୁଲଛ ଭଲ ବୁଲ।
ହଁ କଲେଜ ତମର କେବେ ଖୋଲିବ।
ଆମ କଲେଜ କେବେ ଖୋଲିବ ଜଣା ନାହିଁ ତମ କଲେଜ ଖୋଲିଲେ ଆମ କଲେଜ ଖୁଲିବ ବୋଧେ ଆଉ।
ଓଁ ହଁ ଆଚ୍ଛା ମୁଁ କଣ କହୁଥିଲି କି ଏଥର ଆଡମିଟ କାର୍ଡ ଟା ମିଳିବ ଯଦି ତମେ ମୋ ଆଡ଼ମିଟ୍ କାର୍ଡ଼ଟା ରଖିଦେଇଥିବ।
ଆଡମିଟ କାର୍ଡ ଟା ମିଳିଲେ ତମର ସାଇନ ନେଇକି ସେ ଆଡମିଟ କାର୍ଡ ଟା ଦେବେ ବୋଧେ।
ନା ଆର ଥରକ ତ ସାଇନ ନେଇନଥିଲେ। ଆଉଥର କି ବି ଆପଣ ରଖିଥିଲେ ନା ନା।
ଆଛା।
ଆଉ କଣ ଆଜି ଖାଇଛନ୍ତି ଆପଣ?
ଆମେ ଉପାସ ଅଛୁରେ ଆମ ମୁଁ ସିଏ ଏ ତେ ଶ୍ରଦ୍ଧା ଖାଇ ଦେଇକି ପେଟ ଘରୁ ଆସିଥିଲା ଆଉ। ମୋ ପାଇଁ କି ଆଣିଦେଇ ନଥିଲା ମୁ ଉପାସ୍ ଅଛି ଆଉ।
ହଉ ତୁ ଆମ ଘରକୁ ଆସନୁ ହାରି ଆମ ଘରେ ଖାଇ ଦେଇକି ଯିବୁ ହାରି।
ସବୁ ସାଲା ସବୁ ସଲା ଆମର ଆଉ ଛାଡିିବେନି। ଜାଣିଚୁ ନା ଆମେ ଶହେ ଚାଳିଶ ଟଙ୍କାରେ ତିନିଟା ବିରିୟାନୀ ଅର୍ଡର କରିଛୁ।
ୱାଓ।
ଶହେ ଚାଳିଶ ତିନଟା ବିରିୟାନୀ।
ଆଉ ମତେ ଗୋଟେ ପଠେଇ ଦିଅ ଆମ ଘରକୁ।
ହେଁ ଆମେ ଦି ଜଣଙ୍କୁ ତିନିଟା ପାଇବକି ନାଇଁ ଠିକ ନା ଠିକ ନାହିଁ ତୋତେ ପଠେଇବୁ।
ଓ ଆଉ ଦେଖ ଆମେ ତ ଏମିତି ବିରିୟାନୀ ଖାଉଛୁ ଶହେ କୋଡିଏ ଟଙ୍କା କୁ ହାଫ୍ ପ୍ଲେଟ ଖାଉଛୁ ଯାହା ହଉ ତମେ ତ ଆହୁରି ଖାଇବ ଭଲସେ ଆଉ।
ଶହେ ଚାଳିଶ ଟଙ୍କାରେ ତିନିଟା। ପେଟ ପୋଡିଲାଣି ବେ କେତେବେଳେ ଖାଇବା ଆସିବ ହାରି ଆହୁରି ଲେଟ୍ ଲାଗିବ।
ଏଇଟା ବୋଧେ ଅର୍ଡ଼ର କରୁଛୁ ସ୍ଵିଗିରୁ ନା ଜମାଟୋରୁ?
ଅ ଏଇଟା ଟୁଙ୍ଗି ରୁ।
ଓହୋ କଣ ନନଭେଜ?
ହଁ ନନ ଭେଜ ବାର ଆଉ କଣ ଭେଜ ଖାଇବୁ ନା।
ହଁ ସେଇ କଥା ଆଉ ତୋର ତ ତ ହଁ ହଁ ଆରେ ଟିକେ ଲେଟ୍ ହବ ଆଉ ତମର ଏଇନା କାହାର ମ୍ୟାରେଜ ଥିଲା ଘରେ?
ମୋ ବଡ ଭାଇର।
ଆଉ ମ୍ୟାରେଜରେ କେମିତି କଣ ସବୁ ହେଇଥିଲା? ସେଲିବ୍ରେସନ ବଗେରା ମୋତେ ଟିକେ କହିପାରିବ?
ଆସ କଲେଜକୁୁ ଆସ ମୁ ଭଲସେ ବୁଝେଇଦେମି।
ହଁ ଏଇଠି ଟିକେ ନର୍ମାଲି ଜଷ୍ଟ କହିଦିଅ ନା କେମିତି କଣ ହେଇଥିଲା?
କଣ ବରଯାତ୍ରୀ ଯାଇଥିଲୁ ଆଉ।
ବରଯାତ୍ରୀରେ ମାନେ
ମୁଁ ଲେହେଙ୍ଗା ପିନ୍ଧଥିଲି କୁର୍ତ୍ତିୀ ପିନ୍ଧଥିଲି ଯୋଉ ଯୋଉ ବେଶରେ ମତେ ସମସ୍ତେ ଦେଖିବା ପାଇଁ ଚାହୁଁଛନ୍ତି ମୁଁ ସେଇ ବେଷ ଧାରଣ କରିଥିଲି।
କେତେ ଲୋକ ଆସିଥିଲେ?
ଲୋକ ପ୍ରବଳ ଏ ମାନେ ଜାଣିଚ ଏତେ ଲୋକ ବିଶ୍ଵାସ କରିବନି ହେଲା ମାନେ ଲୋକ ଖାଇବା ପାଇଁ ଜାଗା ନାହିଁ।
ଆ ଭୋଜିରେ
ଆମ ଆମେ ବୋଧେ ସେ ହଜାର ଖଣ୍ଡେ ଲୋକ ବୋଧେ ଅଳ ହେଇଥିଲା। ପନ୍ଦରଶହ ଲୋକ ଆସିଥିଲେ। ପ୍ଲସ ପନ୍ଦରଶହ ପ୍ଲସ। ଆଖପାଖ ସାହି ପଡ଼ିଶା କେହି ରହିନଥିଲେ। ସବୁ ଖାଇତେ ଦୌଡ଼ିଥିଲେ।
ଓହୋ ତାହେଲେ ତମେ ଡ୍ୟାନ୍ସ କରିଛ ତାହେଲେ ଲଗାତାର ନାଚିଥିବ ତ?
କୋଦିଚୁ ନାଚିଛୁ ଖୋଛୁ ସବୁ କରୁଛୁ ଆମର ସବୁ ଭିଡିଓ ରେକର୍ଡିଙ୍ଗ ବି ହେଇଛି ସବୁ ହେଇଛି। ଆଉ ଏକ୍ଜାମ ପାଇଁ କଣ ପଢିଲୁ ନା ଏବେ?
ମୁଁ ନା ମୁଁ ପଢିନି ଆଜି ଏଇଟା ଦେଖ
ତମେ ତ ଆମ ଆ ଗେରେ ତମ ତମେ ଆମର ଏଥର ସାହା ଭରଷା ତମେ ଭଲ ମାର୍କ ରଖୁଛ ଆମର। ଦେଖିଆ ତଳୁ ଗୋଟେ ର ରମିକି ଏରା ଏମିତି ଲେଖିମ।
ଆରେ ନାଇଁ ମୁଁ ଆପଣଙ୍କଠୁ ଦେଖିକି ଯାହା ଲେଖିଥିଲି।
ସେ ଆମଠୁ ଲେଖିକି ତମେ ହବ ନା ତମେ ମନର ସ ଟା କୋଠେ। ରାମ୍ପି ରୁମ୍ପା ଦେଊଛୁ ଆମକୁ ଦେଖୁ ଡ୍ ରଖିଦଉୁ ମାର୍କ ପୁରା।
ହେ ମୋର ଅଧିକ କେଉଁଥିରେ ଅଛି ମୋର ଅଧିକଟା କେମିଷ୍ଟ୍ରିରେ ଅଛି। ଆଉ ଏଇଥିରେ ଅଧିକ ଅଛି। କ୍ଚୁଲି ଆଉ ଫୁଡ୍ ଆଉ ନିଉଟ୍ରେସନ୍ ରେ। ମୋର ଅଛି ଏବ୍ ଏ ଅଛି।
ତ ତୁ କେମିଷ୍ଟ୍ରୀ କିସ ଲେଖିଥିଲୁ ବେ?
ଆରେ ମୁଁ ପା କହିଲି। ମୁଁ ଏତେ ଭଲ ଲେଖିଥିଲି ପଚାରିଥିଲା କି ୱ୍ହାଟ୍ ଇଜ୍ ହାଇଡ୍ରୋଜେନିକ ମୁଁ ହଣ୍ଡ ମୁଁ ଲେଖ କି ବଣ୍ଡ ୱିଥ ହାଇଡ୍ରୋଜେନ ଇଜ କଲ୍ଡ ହାଇଡ୍ରୋଜେନିକ ବଣ୍ଡ। ଭାଇ ମ ମୁଁ ଲେଖା ଦେଖି ଭାଇ ଇମ୍ପ୍ରେସ ହେଇଯାଇଛି।
ଜାହା ହଉ ସେ ଯେ ଯିଏ ଦେଖିଛି ଖାତା ସିଏ ବୋଧେ ଅଲଗା କୋଉ ଡିପାର୍ଟମେଣ୍ଟ ର ଟିଚର।
ହୁଁ ସେ ଦେଖ ହଁ ଦେଖିକି ଦେଇ ଦେଇଛି। ଆଉ ତ ତୋର କେତେ ଅଛି ସେଥିରେ? ତୋର କେତେ ଅଛି? ଆଉ ତୋର ବି ତ ଭଲ ଅଛି।
ମୋର ମ୍ୟାଥ ଗୋଟେ ଡ୍ରେ ପ୍ଲସ ଆଉ ଗୋଟେ ଡ୍ରେ ଏ।
ହଁ ମୋର ବି ମ୍ୟାଥରେ ଗୋ ଟେରେ ମୋର ମ୍ୟାଥ ରେ କୋଉଥିରେ ଏ ପ୍ଲସ ନାଇ ମୋର ସବୁ ଥିରେ ଏ ଏ।
ମୋର ସାର୍ ଙ୍କ ପେପରରେ ଏ ପ୍ଲସ୍ ଅଛି ମାନେ ଯୋଉ ଖାତାଟା ଆଁ
ନା ନା ତମେ ସେଇଟା କୋଚିଂ ଯାଉଥିଲ ନା ତ ସେଇଥିଆଇଁ ସାର୍ ତମକୁ ସେ ପେପରରେ ଦେଇଚନ୍ତି ମାର୍କ।
ହେ ଆମର ସାର ଙ୍କ ପେପର୍ ରେ ଏ ପ୍ଲସ ଅଛି ବେ।
ସାର୍ ଙ୍କ ପେପର୍ ରେ ଏ ପ୍ଲସ ଅଚି।
ହଁ ମୋର ମ୍ୟାମଙ୍କ ପେପର ଏ ଅଛି।
ଓହୋ ମୋର ତ ଦିଟା ପେପର ରେ ଏ ଏ ଅଛି।
ନା ନା ଯୋଉଟା ଯୋଉଁ କହିଲୁ ଉଁ ଉଁ କଣ ସେ ଆ ଆସିଥିଲା କଲେଜକୁ ଖାତା ଗୁଡା ମାମ ଖାତା ଆସିଥିଲା ନା ମ୍ୟାମ୍ ଖାତାରେ ଫେଲ ହେଇଥାନ୍ତେ।
ହଁ।
ସେଇଠିରେ ଏ ଏ ଅଛି ମୋର ବି ଏ ଶ୍ରଦ୍ଧାର ବି ବୋଧେ ଏ।
କିନ୍ତୁ ତ୍ରିସାର ଏ ପ୍ଲସ ଅଛି ନା।
ତ୍ରିସା ର ଏ ପ୍ଲସ ତାର ଥିବ। ସେ ଲେଖିଥିବ ଅଧିକ ଆମେ ତ କିଛି ଜାଣିନାନ୍ତି କିଛି ଲେଖିବି ନଥିଲୁ।
ତୁ ଦେଖେ ସିଏ ତ କାନ୍ଦୁଥିଲା ସିଏ ତ ଆସିକି କାନ୍ଦୁ
ଆଁ। ଆବେ କାନ୍ଦୁଥିଲା ବୋଲି କ ଲେ ଖା ଅନୁସାରେ କୁ ଦିଅନ୍ତି ତୁ ସବୁବେଳେ ମନେ ରଖୁଥା ଏକ୍ଜାମରେ ତତେ ତ ଆସୁ କି ନ ଆସୁ ତୁ ତେ ବାସ କରିବାର ଅଛି।
ଖାତା ଖୋଲ।
ଆଁ।
ଖାତା ଫୁଲ କରିବାର ଅଛି।
ଖାତା ଫୁଲ୍ ଲାନି ସେ ସବୁ ଖାତା ହିଁ ଫୁଲ କରିଥିଲା।
ଓହୋ। ଦେଖାଯାଉ ଏଥର ତ ମୁଁ ତୋ ଭରସାରେ ଅଛି ମ୍ୟାଥ ଥେ ଆଉ ବାକି ପେପ ମାନେ ମ୍ୟାାମଙ୍କ ପେପର୍ ଟା।
ଶ୍ରଦ୍ଧା ଦେଇ ଆବେ ମୋର ଦସ୍ ଦଶ ମିନିଟ୍ ହେଇନି ସେ ସ୍ଵିଗି ବାଲା ଫୋନ୍ କଲାଣି।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହୁଁ। ଆଉ ଏ ତେ ହେଲେ ଏବେ ବିରିୟାନୀ ଆସିଥିବ।
ହଁରେ ସେ ବା ଆସିଗଲା ଫୋନ କଲାଣି ଦଶ ମିନିଟ୍ ହେଇନି ଆହୁରି ଦି ମିନିଟି।
କଲେଜ୍
ଶ୍ରଦ୍ଧା ତା ପାସୱାର୍ଡ ମୁଁ ଜାଣିଛି ରଇଲୁ
ହଁ ହଁ ଆଉ ଦେଖାଯାଉ ତୋର ତୁ ଯାହା ବି ଲେ କଣ କଣ ସାରିଲୁଣି ତଥାପି।
ଆଁ।
ତୁ ମ୍ୟାାମଙ୍କ ପେପର କଣ କଣ ସାରିଲୁଣି।
ମ୍ୟାମ୍ ଙ୍କ ପେପର୍ ହେନ୍ତି ଅଧା ଖଣ୍ଡିଆ ଶ୍ରଦ୍ଧା। ଆ ରେ ଜଲ୍ଦୀ ଆ ଜଲ୍ଦୀ ଆ।
ମ୍ୟାମ୍ ଙ୍କ ପେପର୍ ଅଧା ମାନେ
ହେମିତି ଅଧା ଖଣ୍ଡିଆ ମାନେ ପୁରା ଟୋଟାଲ ସାରିନି କି ଶ୍ରଦ୍ଧା ଜଲଦି ଆସେ ପାରଲାଟା ଫୋନ କରୁଛି ମୁଁ ଲାଇନରେ ଅଛି ତୋର ଲକ୍ ଖୁଲ୍ ଲକ ଖୁଲ।
ଆରେ ଯୋଉ ସିକେନ୍ସ ସିରିଜ ହାକା ଆସୁଚି। ସିକୱେନ୍ସ ସିରିଜ୍ ଯୋଉ ଅଛି।
ସିକ୍ୱେନ୍ସ ଫିକୱେସ ମୁ ଏରା ଏତେ ପଢିନି।
ଦୁ ସାରା କରେ ଥିଓରି ପଢୁଛ ଆ କୋ କୋତ୍ସ
ଆଛା ଶୁଣନ୍ତୁ ଥା ହେଇ ହେଇ ମାନେ ମୁଁ ମାନେ ଏଇ ଏଇ ସ୍କ୍ରିନ ଟା ଅଫ୍ କରିପାରିବି ତ।
ହଁ ହଁ।
ଅହୋ ହଉ। ଏଇଟ୍ ଜିରୋ। ଥ୍ରୀ ଫାଇଭ୍ ଥ୍ରୀ ଏଇଟି ସେଭେନ୍ ଜିରୋ। ଫାଇଭ୍ ଜିରୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ।
କହ ଉଠେଇ ଦେଲୁ।
ହଁ।
ମୁଁ ଜାଣିନି କଣ ହବ ବଟ୍
ଆଉ କଣ କହ? ଜଲଦି କହ କଣ ଗୋଟେ କହିପକା।
ଆରେ କଣ କଣ ସଇଲାଣିି ମାନେ ମ୍ୟାମଙ୍କର? ହଁ
ପଢାପଢି ତୁ କିନ୍ତୁ କଣ ସବୁ ପଢାପଢି କର ହେଲା ମୁଁ ଏତେ କିଛି ପଢିନି।
ମୁଁ ବି ଏତେ କିଛି ପଢିନି ଦେଖାଯାଉ ମାନେ ମୁଁ କଣ କହୁଛି କହିଲୁ ମାନେ ତୁ ଲାଷ୍ଟ ଯଉ ତମେତ ଲିମିଟ୍ ଭିତରେ ଯାହାବି ହେଲେ ପଢାହେଇଥିବ ନା ମୁଁ ଭାବୁଛି ଫାଷ୍ଟ ତିନିଟା ଚାପ୍ ଟର୍ ମୁଁ ଆଡେ ଭଲସେ ଦେଖି ଦଉଛି ତୁ ଲାଷ୍ଟ ତିନଟା ଚାପଟର ମାନେ କଣ କହିଲୁ ୟୁନିଟ ଟୁ ୟୁନିଟ ଥ୍ରୀ ୟୁନିଟ ଫୋର ଟା ଭଲ ସେ ଦେଖି ତା। ହଁ ମୁଁ ୟୁନିଟି ୱାନ୍ ୟୁନିଟ ଟୁ ୟୁନିଟ ଥ୍ରୀ ଭଲସେ ଦେଖିଥିବି ଯାହା ହବ ଦେଖାଯିବ ଆଉ। ମେ ବି ଫର୍ଷ୍ଟ ଦିନଟା ମେଜର ପେପର ଅଛି ମେ ବି ଏତେ ଷ୍ଟ୍ରିକ୍ଟ କରିବେନି ହଉ ମୁଁ ରଖୁଛି ଆଉ। କଥା ହେଇକି ବହୁତ ଭଲ ଲାଗିଲା।
ହଁ।
ହଉ ରଖିଲି।
ହଉ ହଉ।
ହଁ।